ହ୍ୟାଲୋ ଖୋଲିଛ ଆଜି ହ୍ୟାଲୋ କଇଲି ଜୟ ଜଗନ୍ନାଥ। ଆଉ ଖିଆ ପିଆ ସଇଲାଣି?
ହଁ ଭାଇ ଖିଆପିଆ ସଇଲାଣି।
କଣ ଖାଇଲେ ଏବେ?
ମୁଁ ଗୋଟେ ସେକ୍ ପିଇଥିଲି ଏବେ ଆଉ ବ୍ରାଉନ ବ୍ରେଡ଼୍ ଟିକେ ଖାଇଥିଲି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା। ଆଉ ପାଠ ପଢ଼ାପଢ଼ି ଚାଲିଛି ନା କଣ ଗାଁ ଘରେ ଅଛନ୍ତି?
ନା ନା ପଢାପଢି ଚାଲିଛି ଆଉ।
ହଁ ହଁ ଆଉ ପାଠପଢ଼ା କେମିତି ଚାଲିଛି ସବୁ ଭଲ ଚାଲିଛି ସବୁ ତ?
ହଁ ଭଲ ଚାଲିଛି ସବୁ ଏବେ ଏକ୍କାମ ଏରିକା ଥିଲା ଦେଇକି ଆସିଛି ଆଉ।
ଅ ହଁ କୋଉଥିରେ ପଢୁଛନ୍ତି କି ଏବେ?
ମୋର ପାଠପଢା ସରିଗଲାଣି ମୁଁ ଏଇ ମାଇନ୍ସରେ ଗୋଟେ ଡ୍ୟୁଟିର ଡ୍ୟୁଟି କରୁଛି ଆଉ।
ଓହୋ
କଣ ପଢ଼ୁଛନ୍ତି ଆପଣ?
ହଁ ମୁଁ ପଢୁଛି ଏବେ ପ୍ଲସ୍ ଥ୍ରୀ କରୁଛି।
ଓହୋ ପ୍ଲସ୍ ଥ୍ରୀ ଫାଷ୍ଟ ଇୟର ନା କଣ?
ଫାଷ୍ଟ ଇୟର।
ଆଚ୍ଛା ଆଚ୍ଛା। ଆଉ ଗୋଟେ କଣ କହୁଥିଲେ?
ମୁଁ ଭୁବନେଶ୍ୱରରୁ କହୁଥିଲି।
ନାଇଁ ନାଇଁ ନାଇଁ ନାଇଁ ଆପଣ ଆଉ ଗୋଟେ କଣ ମତେ ପଚାରୁଥିଲେ କଣ ଟେ।
ହଁ ମୁଁ କହିଲି ମୁଁ କହିଲି ଭାଇ ମାନେ କୋଉଠୁ ମାନେ ତମେ?
ହଁ ମୁଁ ଏଇ ଗାଁରୁ କହୁଥିଲି ଆଉ।
ଓହୋ କୋଉ ଏରିଆ ମାନେ କୋଉ ଗାଁ?
ଆମର ଢ଼େଙ୍କନାଳ।
ଓ ଢେଙ୍କାନାଳରେ ଓହୋ।
ଆଜ୍ଞା।
ହଉ।
ଆଉ ପାଠ ପଢାପଢ଼ି କିଛି କଷ୍ଟ ହେଉନି, ନା ଭଲରେ ଚାଲିଛି ସେମିତି ପାଠ ପଢ଼ାପଢ଼ି?
ନା ରେ ଭଲ ଚାଲିଛି ସବୁ କିିଛି ଟିକେ ପ୍ରେସର ରହୁଛି ଆଉ ମାନେ ପଢ଼ାପଢ଼ି। କରିକି ପୁଣି ଅଲଗା ଲାଇନ୍ ପାଇଁ ଦେଖିଲା ବସିକି ଟିକେ ପ୍ରେସର ରହୁଛି ଅଧିକ ଆଉ।
ଆଚ୍ଛା ଆଚ୍ଛା ଆଛା ତା ଭିତରେ ବି ଆପଣ ଫ୍ରି ହେଇକି ପାଠ ପଢି ପାରୁଛନ୍ତି ତ?
ହଁ ଫ୍ରି ହେଇକି ପଢି ହଉଛି ଫ୍ରି ହେଇକି ପଢିକି ଟିକେ ଦେଖିବାକୁ ପଢୁବାକୁ ସବୁକିଛି ଆଉ।
ଓ ହଁ ଏଣିକି ଘରେ ଆଉ କିଏ କିଏ ଆପଣଙ୍କର ଅଛନ୍ତି?
ଘରେ ଫ୍ୟାମିଲି ଆମର ବାବା ମାମା ଆଉ ଦିଦି ଜଣେ ବଡ ଦିଦି ଏମିତି ଅଛନ୍ତି ଆଉ।
ବାପା କଣ କରନ୍ତି ଆପଣଙ୍କର?
ଆମର ଗୋଡାଉନ୍ ଅଛି ଗୋ
ଓହୋ ଆଚ୍ଛା ଆଚ୍ଛା ଆଚ୍ଛା ସେ କଣ ବିଜିନେସ୍ କରନ୍ତି।
ହଁ ବିଜନେସ କରନ୍ତି।
ଆଚ୍ଛା ମା ଗୃହିଣୀ ନାଇଁ?
ହଁ ଗୃ
ଓ ହଁ ଆ ପାଠ ପଢ଼ାପଢ଼ି ସାରିଲେ ଆପଣ କଣ କରିବା ପାଇଁ ଚାହୁଁଛନ୍ତି?
ଉଁ। ମୁଁ କମ୍ପିଟେଟିଭ୍ ପାଇଁ ତ ଏବେ ପ୍ରିପେୟାର ହେଉଛି ଯଦି କମ୍ପିଟେଟିଭ୍ କଣ ବାଜିଗଲା। ତ ଭଲ ନହେଲେ ଦେଖାଯାଉ କଣ ହେଉଛି ଆଉ।
ଯାହା ଠାକୁରଙ୍କ ଇଚ୍ଛା ଆଉ ଯାହା ହବାର ଥିବ ହବ ନାଇଁ।
ହଁ।
ମଣିଷ ପରିଶ୍ରମ କରିଚାଲ। ତାପରେ ଫଳକୁ ଆଶା କରିକି ଅନେଇଲେ ହବ ନାହିଁ ପରିଶ୍ରମ କଲେ ଆସଆ ଆପେ ଫଳ ଆସିବ ଆପଣ।
ତାପରେ ତାପରେ ବିତ ଏବେ ପରିଶ୍ରମ କଲେ ମଧ୍ୟ ଫଳ ମିଳୁନି।
ହଁ ପରିଶ୍ରମ କଲେ ମଧ୍ୟ ଏବେ ଫଳ ମିଳୁନି ଯାହାକୁ ମିଳୁଚି ବି ସେଇଟା କୁସ୍ଚିତି।
ହଁ ନାଇଁ ସେ ପଇସା ଦେଲେ ଯାଇକି ମିଳୁଛି ସେମାନଙ୍କୁ।
ହଁ।
ମାନେ ଯୋଉ ଚା ଚାକିରି କଥା ରହିଲା ଏବେ ଯୋଉ ସବୁ ପିଲା ମାନେ କମ୍ପିତେଟିଭ ରେ ପ୍ରି
ହଁ ହଁ ହଁ ହ ଆଜିିକା ଚାକିରି ବା କିଣିବା ପାଇଁ ପଡୁଛି ପାଠ ପଢିଲେ। ସହିତ ଚାକିରି ଉପରେ ପଇସା ରଖିବା ପାଇଁ ପଡିବ ପ କି କିଣିବା ପାଇଁ ପଡିବି ଚାକିରି ଟାକୁ।
ହଁ ସେଇ।
ଆଜିକାଲିବି ପାଠ ପଢ଼ିକି ବି ଲୋକ ବେକାର ବୁଲୁଛନ୍ତି।
ବେକାରେ ବିଲୁଚ୍ଛ ମାନେ ଯୋଉମାନେ ଆମର ମାନେ ଯେମିତି ଏସି ଏସ ଟୀ ମାନଙ୍କୁ ଟିକେ ପ୍ରବଳ ଫା ଇଏ ମିଳିଯାଉଚି।
ହୁଁ ସିଏ ତ ସରକାରଙ୍କର କୋଠି ପୁଅ ନା।
ହଁ।
ଆମ ଜେନାଲ ବାଲା ସବୁ ମଲେ।
ହୁଁ ଜେନେରାଲର ଆମର ଯେମିତି ଅଧିକ ରହିଲେ ବହୁତୁ ଭଲ ଭଲ ଷ୍ଟୁଡେଣ୍ଟ ଯୋଉ ଶହେରୁ ନବେ ରଖିଥିବେ ଅନନେଶତ ପାଖାପାଖି ରଖିଥିବେ ତାଙ୍କୁ ଚାକିରି ନାଇଁ।
ହାଁ ଆ ଯିଏ ପଚିଶି ମାର୍କ ତିରିଶି ମାର୍କ ରଖିଥିବ ତାଙ୍କ ମାନଙ୍କୁ ଚାକିରି ସାଙ୍ଗେ ସାଙ୍ଗେ।
ଆ ସେଇଥିରେ ଆମ ଓଡିଶା ଡେଭଲପ ନୁହଁ।
ହଁ ଏବେ ପା ମୁଁ ଶୁଣିଥିଲି କଣ ଗମେଣ୍ଟ ଇଏ ଡିକ୍ଲାରସନ କରିଥିଲା ଯେ ମାନେ ଯାର ଟ୍ୟାଲେଣ୍ଟ ଅଛି ଚାକିରି ପାଇବ।
ନାଇଁ ନାଇଁ ନାଇଁ ସେମିତି କିଛି ନାଇଁ। ସବୁ ଏସ ଏସ୍ ଟି ମାନଙ୍କୁ ଆହୁରି ଭଲ ଦେଇ ଦେଇଚି। ସେମାନେ ଖାଲି ମନ ଇଛା ପଢୁଛନ୍ତି ଚାଲୁଛନ୍ତି।
ସେଇଥିପାଇଁ ତ ସ ଇଏ ଡେଭଲପମେଣ୍ଟ ହେଇପାରୁନି କାହିଁ କଣ ଜଣେ ଗୋଟେ ଉ ଆଦିବାସୀ ଟିଚର ଆସିକି ଉପ୍ରା ସ୍କୁଲରେ ଶିକ୍ଷାଦାନ ଦବ। ତାକୁ ତ ଅକ୍ଷର ଜଣା ନଥିବ ସେ କଣ ଛୁଆକୁ ପାଠ ପଢେଇବ।
ସେଇ କଥା ତ କଣ ହଉଚି।
ପୁରା ଭୁଷୁଡ଼ି ପଡୁଚି, ବର୍ତମାନେ।
ହେଇଥିପାଇଁ ତ ସେଇଥିପାଇଁ ତ ମେନ୍ ସବୁଆଡ଼େ କମ୍ପିଟେଟିଭ୍ ର ସବୁଆଡେ ସିନା ଏଇ ଇଏ କାମ ଚାଲି ହେଲେ ଆମର ଯେମିତି ନିଟ୍ କାମ ଟା ରହିଲା ଡକ୍ଟର ପାଇଁ, ଯୋଉମାନେ ପଢୁ ଏସ୍ ଟି ଏସ୍ ଟି ମାନଙ୍କୁ ସେଥିରେ ଅଧିକ ଫ୍ୟାସିଲିଟି ନାଇଁ।
ହୁଁ, ସେ କଣ ଜାଣିଛନ୍ତି କଣ ମାନେ କଣ କରିବେ? ସେଥି ଏକରୁ କୋଅ ଅକ୍ଷର ଜାଣି ନଥିବେ, ଦ୍ଵିତୀୟତଃ ଖାଲି ସେ କୁଟା ପାଇଁ ଜବ୍ ପାଇଲେ।
ହଁ, ଆଉ ଏମିତି ଡକ୍ଟର ଏମିତି ଡକ୍ଟର ହେଇଯାଇଥିବେ ଦେଖିଲେ ଆସିକି ଅ ଧା ଅ-ଅଧା ପାଠ ପଢିଥିବେ, ପେଟ ଭିତରେ କଇଁଚି ଛାଡି ଦେଇଥିବେ। କି ଗଜ୍ କପଡ଼ା ଛାଡ଼ି ଦେଇଥିବେ।
ଯୋଉଁ ଆମକୁ ଥଣ୍ଡା ମେଡ଼ିସିନ୍ ମାଗିଲେ, ସେ ଦେଇଦେବେ ଝାଡ଼ା ମେଡ଼ିସିନି।
ହଁ ସେଇ
ଏମିତି ହବ ଆଉ, ପାଠରୁ ଦେଖ, ଆମର ମୂଳ ମୂଳ ହଉଚି, ଘରର ମୁରବି ହଉଛନ୍ତି, ବାପା, ମା।
ହାଁ।
ଦ୍ଵିତୀୟ କଥା, ବାପା ମା ଯଦି ଷ୍ଟ୍ରଙ୍ଗ ଥିବେ ତାହେଲେ ପିଲା ହିଁ ଷ୍ଟ୍ରଙ୍ଗ୍ ବାହାରିବ। ହଁ ନା ନାହିଁ ତାପରେ ପିଲା ଖାଲି ଷ୍ଟ୍ରଙ୍ଗ୍ ବାହାରିବା ତା ନୁହେଁ, ପିଲାର ବି ହିଁ ତି ଏଜୁକେସନ୍ ଦ ପାଇଥିବା ଦରକାରେ। ସବୁଥିରେ ଶିକ୍ଷା ଲାଭ କରୁଥିବା ଦରକାରେ। ତାପରେ ଚେଷ୍ଟା କରିବ ତ ଚାକିରି ପାଇଁ।
ଚାକିରି ପାଇଁ, ଆଗ ଗୋଟେ ଭଲ ମଣିଷଟେ। ତାପରେ ଯାଇ
ହଁ, ତାପରେ ଆପଣ ଚେଷ୍ଟା କରିବେ ଯେ, ଆ କପି କରିକି ପାସ୍ କରିଦେବେ, କପି କରିକି ପାସ୍ କରିଥେବେ। ତାପରେ ଆପଣଙ୍କର ଇଏରେ, ମାନେ ପ୍ରାକ୍ଟିକାଲ୍ ଉପରେ କରିଥିଲେ କରିପାରିବେନି। ଥିଓରି ସିନା କରିଦେଲେ ପ୍ରାୟ, କପିଫପି କରିକି। ପାକ୍ଟିିକାଲା ଉପରେ ଆପଣ ଆଣିଲେ କିଛି କରିପାରିବେନି?
କିଛି
ସେଇଭଳି, ସେଇଭଳି ସେଇ ସରକାର ଅନ୍ଧ ଅନ୍ଧ ସରକାର। ସେ ସେମିତି ଯୋଉ ଆଦିବାସୀଙ୍କୁ ଖାଲି ଦଉଚି ଚାକିରି ଏଇ ଆମ ଆଡେ ବି ସେଇଆ ଦେଖୁଚି। ସବୁଟା ଭାଇ ଓଡିଶାରେ ସବୁଠେ ସେଆ ସେ ସେ ସେ ସେମତି।
ହଁ, ସବୁଠି ସେଆ। ସିଏ ମାଜି ନା ମୋହନ ମାଜି।
ହଁ
ସିଏ ସେଇଥିପାଇଁ ଆଦିବାସୀ ମାନଙ୍କୁ ଅଧିକ ଫାସିଲଟି ଦେଇଚାଲିଚି ଆଉ।
ହଁ ଆଉ ଦୁତୀୟ କଥା ହଉଚି ଆମ ଜେନେରାଲ ପିଲାମାନେ ବଳି ପଡୁଚନ୍ତି ତା ପାଇଁ ବି ଯେତିକି ଚାକିରିୀ ବାକିରି ନାଇଁ ବେକାର ସମସ୍ୟା ଅଧିକ ବଢି ଯାଉଚି।
ହୁଁ
ଆଉ ଦିନରେ କଁ ଏବେ କଁ ଖାଇବି? ନା ଆଉ ଖାଇବେନି କିଛି?
ନା ନା ଏଇଟାତ ଖିଆ ହବ ଯାହା ଯେମିତି ରୁଟିଆ କୁ ଆଉ କଂ ମାଛ ଏରିକା ତରକାରୀ ଅଛି ତ।
ଆଚ୍ଛା! ଆଚ୍ଛା! ଆଉ ବୁଲିବାକୁ କୁଆଡେ ଯାଇଥିଲେ ନା ନାଇଁ?
ନାଇଁ ନାଇଁ କଲେଜ ହେରିକା ତ ରହୁଚି ବୁଲାବୁଲି କୁଆଡେ ତ ଯାଇନି ରଥଯାତ୍ରା ଏବେ ଅଛି। ଯଦି ଠାକୁରଙ୍କ ଡୋରି ଲାଗିଲା ତ ଯିବୁ ଟିକେ ଆଉ।
ନିହାତି, ନିହାତି ଯଦି ଠାକୁରଙ୍କ ଡୋରି ଲାଗିଲା ତ ଅ ଯାଇପାରିବେ। ନ ଡୁରି ନ ନାଗିଲେ ଯାଇପାରିବେନି କେହି ମନ ଥିବ ଯିବା ପାଇଁ କିନ୍ତୁ ଡୁରି ନ ନାଗିଥିଲେ ଯାଇପାରିବେନି। ଭଗବାନଙ୍କର କି ଅଦ୍ଭୁତ ନିଳା। - - ମାନେ ଡୋରି ଲାଗି ହେଇଟି ଲୁକ ରହୁଛନ୍ତି ଲୋକାଲ ରେ ମୁଁ ରହିଲି ତିନି ମାସ ସେ ଏ ପୁରୀରେ।
ହଁ
ସେଇଟା ମୁଁ ଚଲଉଥିଲି ଈ-ଈ-ଇ ସେଭେଣ୍ଟି ଏକ୍ସଭେଟର ଜାଣିଚନ୍ତି ନା? ଆମର ଯଉ ଚେନ ବାଲା ମେସି ମାଟି ଖଲାନ୍ତିନି।
ହଁ ହଁ।
ସେଇଟା ମୁଁ ପୁରୀରେ ଅଠର ନଳା ଗଲାବେଳକୁ ତ ଆପଣ କେବେ ଦେଖିଥିବେ ଯୋଉ ବାଁ ପଟେ ଗଲା ବେଳକୁ ଗୋଟେ ଇଲେଟ୍ରି ଅଫିସଟେ ଥିବ ଇଲେଟ୍ରି ଷ୍ଟ ମ ମ ଦାଣ୍ଡ ମୁକୁନ୍ଦ ପୁର ସେଇ ମୁଁ ସ ତିନି ମାସ କାମ କରୁଚି ମେସିନ ନେଇକିନା।
ହଁ ହ।
ସେଠି ତିନି ମାସ କାମ କରିବା ଭିତରେ ମୁଁ ଯମା ଥରୁ ଟିଏ ଜଗନ୍ନାଥଙ୍କୁ ଦର୍ଶନ କରିଛି।
ଓହୋ।
ଦେଖ କେତେ ପାଖରେ ଥାଇକି ସେଇଠୁ ମାନେ ନେତ ଦେଖା ଯାଉଚି। ଅଠ ନଳା ନେ- - ତ ପୁରା ଦେଖାଯାଉଚି କ୍ଲିଅର ନା ନାହିଁ।
ହଁ
ଅଠରେ ନଳକୁ ଯିବା ହେରି ସେ ଅଠର ନଳା ଉପରେ ଥ୍ରିଆ ହେଇ ପଡିବା ଦେଖ ଜଗନ୍ନାଥ ଙ୍କ ନେତ ପୁରା ମନ୍ଦିର ଟା କ୍ଲିଅର ସେଠିକି ଦେଖାଯିବ। ମୁଁ ସେଇଟି ତିନି ମାସ ରହିଲି ତିନି ମାସ ଭିତରେ ମୋ ମାନଙ୍କୁ ଜମା ଥରଟିଏ ଦର୍ଶନ କଲି।
ଓହୋ
ମୁଁ ତ ଚାହିଁଥିଲେ ତୁତୁ - - ତିନି ମାସ ତିନି ମାସ ରହି ପାରିଥାଆନ୍ତି।
ହୁଁ ଏଇ ଆଉ ଠାକୁରଙ୍କର ଡୋରି ପାଇଁ ଯେମିତି ଗୋଟେ କୁହ ନଥିଲା ଜଣେ କହୁଥିଲେ। ସିଏ ମ- - ମନ୍ଦିରର ତଳେ ଫୁଲ ବିକୁଥିଲା କିନ୍ତୁ ସେ ମନ୍ଦିର ଯିବ ବୋଲି ସେ ବୁଢା ହେଇଗଲା ପ - - ଛେ ସେ ଯାଇପାରିଲାନି ଠାକୁରଙ୍କୁ ଡରି ବି ଲାଗିଲାନି।
ହଁ ଏଟା ସ ଯଉଟା କହିଲେ ନିରାଟ ସତ୍ୟ କଥା କହିଲେ, ଆଜି ସେଟା ବି ସେମିତି ଘଟିଥିବ। ଭଗବାନଙ୍କର ଏତେ କାହାଡାକ ଶୁଣୁ ନଥିଲେ। ଆ ଯଉ ହାଡ଼ି ଦାସ ନଡ଼ିଆଟେ ଥୋଇଦେଲେ ଜେମିତି ନେଇଗଲେ ସାଙ୍ଗେ ସାଙ୍ଗେ। ଠାକୁରଙ୍କ ଠାକୁରଙ୍କ ଅଦ୍ଭୁତ ନୀଳା କେହି ଜାଣିନାହାନ୍ତି। କେହି ଜାଣିବା ପାଇଁ ଚେଷ୍ଟା ବି କରିପାରିବେନି କେତେବେଳେ କୋଉ ମାୟରେ ଆସିକି ଦ ପସନ୍ଦବେ ଏମିତି ଦେଖ ବାହାରେ ଲୋକମାନେ ଆମର ମନ୍ଦୀର ରେ ପଶି ପାରନ୍ତି।
ହୁଁ।
ଠାକୁର ଆସୁ ଚନ୍ତି ନା ନାହି ତାଙ୍କ ପାଇଁ ବର୍ଷକୁ ଠାରୁଟେ କାଢ଼ିବା ପାଇଁ। ଦେଖିବା ପାଇଁ ଯେହେତୁ କିି ହଁ। ଜଗନ୍ନାଥ ଆଉ ଦେଖ ମାନେ ବର୍ଷକୁ ଥରୁଟି ତାଙ୍କ ପାଇଁ ଯଉ ରଥଯାତ୍ରା ହେଉଛି। ଭଗବାନ ଚାହେଁ ଯେ ମ ମୋତେ ତ ଭିତରକୁ ସିଏ ମାନେ ଅଣ ହିନ୍ଦୀ ବୋଲି ପ୍ରବେଶ କରିପାରୁନାହାଁନ୍ତି। ମୁଁ ତାଙ୍କୁ ଦର୍ଶନ କରିବା ପାଇଁ ଦେବି ବା ବାହାରକୁ ନିଯେ ମନ୍ଦିରରୁ ବାହାରିକିନା। ସେଇଠି ଲୋକ କୋଟି କୋଟି ଲୋ ଯୋଉ ଅଣ ହିନ୍ଦୁ ଆମର ଅଛନ୍ତି ଫରେନର ଅଛନ୍ତି ସେଠି ଦେଖିପାରୁଛନ୍ତି ଠାକୁରଙ୍କୁ ନ ମନଉଛନ୍ତି।
ତାପରେ ମୁସଲିମ ବି କେତେ ଜଣ ଅ ଅଛନ୍ତି ସେ ଜଗନ୍ନାଥଙ୍କୁ ବି ଭଲ ପାଆନ୍ତି ହଁ।
ସାଲ ବେଗ ଫେରେ ଠାକୁର ଯେଉଁଠୁ କହିଥିଲା ହେଟି ରହିଁଯାଇଥିଲା ନା ନାଇଁ?
ହୁଁ ହୁଁ।
ଭଗବାନ କହିଛନ୍ତି ଭଗବାନଙ୍କ ସମସ୍ତେ ହଉଛନ୍ତି ତାଙ୍କର ଇଏ।
ହୁଁ ସେଇ କଥା।
ଆଉ ଆଉ ଘରେ କିଏ କିଏ ସବୁ ଭଲ ଅଛନ୍ତି ଆପଣଙ୍କର?
ହଁ ହଁ ଘରେ ସବୁ ଭଲ ଅଛନ୍ତି।
ହଁ ସବୁ ଭଲ ଅଛନ୍ତି ବାପା ବୋଉ ଭାଇ। ସବୁ ଭଲ ଅଛନ୍ତି ଭାଇ କାଲି ଟିକେ କଣ କଟକ ଯାଇଛନ୍ତି ଅଛନ୍ତି ଅପାହାଟେ। କଟକରେ ଅଛନ୍ତି ସେ ତାଙ୍କର ଟିକେ କଣ ଇଏ କୋଲଡ ଷ୍ଟୋର ଟିକେ ବଢ଼ି ଯାଇଥିଲା ତ।
ଓହୋ ହଁ କଟକ
ଟିଏ। ହଁ ନାହିଁ କି ନର୍ସିଂହୋମ୍ ଡକ୍ଟରଙ୍କର ଜୋଉ ଏ ମେଡ଼ିସିନ୍ ସ୍ପେଶାଲିଷ୍ଟ ପାଖକୁ ଯାଇଛନ୍ତି।
ହଁ ମେଡିସିନ୍ ସେ
ଖେଇକି ବ୍ ବ ଟେଷ୍ଟ କରିକି ଆମର ମେଡ଼ିସିନ ଟିଏ ଆଣିଛନ୍ତି ଆଉ। ସେ ଅନୁଗୁଳ ଯାଇଥିଲେ ଏବେ ଅନୁଗୁଳ ତାଙ୍କ ଡାଇବେଟିସ ବାହାରିଛି ବୋଲି ସେତେଳେ ସେଠୁ ଆଉ ମନ ତାଙ୍କର ବୁଝିଲା ନାହିଁ ଆଠୁ ସେ କଟକ ପଳେଇଲ ପାର ସେଟେ ବିଡ଼ା ନାସି ରେ ତ?
ଓ ହ ଭାଇ ହଉ ଭାଇ ରଉ
ସିଏ ଦେଖେଇକି ଆଉଥରେ କରି ନାହିଁ ତମର ସବୁ ଠିକ୍ ଅଛି ଖାଲି କୋଲଷ୍ଟୋର ଟିକେ ବଢିଯାଇଛି।
ଓହୋ ଭାଇ ଟାଇମ ତ ଟାଇମ ତ ହେଇଗଲାଣି।
ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ।
ହଁ ଭାଇ ଜୟ